ହ୍ୟାଲୋ।
ହଁ ଶୁଭାଗଲା।
କଣ କରୁଛ।
ଆଉ।
ହାଲୋ।
ଭଲ ଲାଗୁନିକି।
ହଁ କୁହସୁଭିଲା।
ହଁ ଏଇଠି କି ଆସିଥିଲି।
କଁ ଖାଇଛ। ହାଲୋ।
ନାଁ ଶୁଭା ସାଉଚିକି।
ହଁ ମୁଁ କହିଲି କଣ ଖାଇଚ।
ମୁଁ ଅରୁଆ ଭାତ ପୋଟଳ ତରକାରୀ ଆଉ ଉଁ। ଆମ୍ବ ଆଉ ଆଳୁ ଚକଟା।
ଆଚ୍ଛା ରୋଷେଇ କିଏ କରିଥିଲା ବା।
ଆଉ କିଏ କରିବ।
କିଏ।
ମୁଁ କରିଥିଲି।
ଆଚ୍ଛା ତମେ କରିଥିଲ।
ମୁଁ।
ଆଉ କିଛି ଖାଇନ।
ଆଇଲା।
ମୁଁ ଖାଇଲି ମୁଁ ଖାଇଲି ଆମର ଏଇଠି ଗୋଟେ ମନ୍ଦିର ଅଛି। ପ୍ରସିଦ୍ଧ ଶନି ମନ୍ଦିର ସେଇ ଶନି ମନ୍ଦିରରେ। ଅଭଢା ମିଳୁଥିଲା ସେଇ ଅଭଢା ଖାଇଛି। ଯୋଉଥିରେ କି ଭାତ ଥିଲା ଡାଲମା ଥିଲା। ଆ ତରକାରୀ ଥିଲା ଆଉ ଗୋଟେ ମଟର ତରକାରୀ ଥିଲା। ଥିଲା ଆଉ ଦହି ବାଇଗଣ ଥିଲା।
ହଁ ବଢିଆ ଆଉ।
ଆଚ୍ଛା ଦହି ବାଇଗଣ କେମିତି ବନାହୁଏ କହିଲା।
ହଁ ମୁଁ ବନାଏ ବା ଆଗ ଦହିକୁ ଗୋଳେଇକି ରଖିଦବ ଲୁଣ ଆଉ ଚାଟ ମସଲା ସବୁ ପକେଇକି ତାପରେ। ବାଇଗଣ କୁ ଛାଣିକି ନହେଲେ ବାଜିକି ତମେ ସେଇଥିରେ ପକେଇବ ତାପରେ ସେଟା ଯେତେବେଳେ ସେଥିରେ ଟିକେ ଭଲସେ ବସିଯିବ ତାପରେ ତମେ ଭୃସଙ୍ଗ ପତ୍ର ଆଉ ଜିରା ସୋରିଷ ଲଙ୍କା ସବୁ ଦେଇ ଛୁଙ୍କ ମାରିକି ସେଥିରେ ପ
ଆଚ୍ଛା ତାହେଲେ ଜାଣିଛ ଆଉ ଦହି ବାଇଗଣ କେମତି ବନାହୁଏ ଆଉ।
ହଁ।
ଆଚ୍ଛା କହିଲ ଆଗକୁ କଣ ପର୍ବ ଆସିଛି ଆମର।
ହଁ ରଥଯାତ୍ରା।
ରଥଯାତ୍ରା ଆସିଛି।
ହଁ ହଁ। ହଁ।
ଆଚ୍ଛା କଣ ଜାଣିଛ ରଥଯାତ୍ରା ବିଷୟରେ କହିଲ ଦେଖି।
ତମେ ପଚାର କଣ ପଚାରିବା କଥା।
ସାର୍ ରଥଯାତ୍ରା କୋଉ ମାସରେ ପଡେ ଦେଖି କହିଲ?
ଆଷାଢ ମାସରେ।
ଆଷାଢ଼ ମାସ କୋଉ ତିଥିରେ?
ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ପଡିଥାଏ ଯୋଉଟା କି ଜୁଲାଇ ମାସରେ।
ଆଚ୍ଛା ତା ଛଡା ଆଉ କଣ ଜାଣିଛୁ? ଉ ରଥଯାତ୍ରା କୋଉ ଜାଗାରେ ହୁଏ?
ପୁରୀରେ। ପୁରୀ ରେ ହୁଏ।
ଆଚ୍ଛା ରଥଯାତ୍ରାରେ ଯୋଉ ରଥ ମାନେ ଥାଆନ୍ତି କଣ କଣ ନାଁ ତାଙ୍କର ଜାଣିଛ?
ହଁ ଜଗନ୍ନାଥ ର ନନ୍ଦିଘୋଷ ବଳ ବଳଭଦ୍ରଙ୍କର ତାଳଧ୍ୱଜ ସୁଭଦ୍ରାଙ୍କ ଦର୍ପଦଳନ ଆଚ୍ଛା ତମେ କହିଲ କେତେ ଉଚ୍ଚତା ଥାଏ ସବୁ ରଥଙ୍କର?
କୋଉଟା କହିଲ?
ନନ୍ଦିଘୋଷର କେତେ ଉଚ୍ଚତା ଥାଏ ରଥର?
ଉଚ୍ଚତା ତ ମୋର ମନେ ନାହିଁ ଭଲସେ କିନ୍ତୁ ମୁଁ ଜାଣିଛି ନନ୍ଦିଘୋଷକୁ ଗରୁଡ଼ ଧ୍ୱଜ ମଧ୍ୟ କୁହନ୍ତି। ଆଉ ସେଥିରେ ଉଚ୍ଚତା ବୋଧେ ଶହେ ତିରିଶ ଫୁଟ୍ ନା କେତେ ଥାଏ।
ନା ଭୁଲ ପଇଁଚାଳିଶ ଫୁଟ।
ପଇଁଚାଳିଶ ଫୁଟ ଓକେ ମୁଁ ଯେତିକି ଜାଣିଛି ହଁ ମୁଁ ଯେତିକି ଜାଣିଛି ସେଥିରେ ସାତଶହ ବୟାଳିଶ ଖଣ୍ଡ କାଠରେ ତିଆରି ହେଇଥାଏ। ଯାହାର ଉଚ୍ଚତା ହଁ ପଇଁଚାଳିଶ ଫୁଟ ମଧ୍ୟ ଥାଏ।
ହଁ ଆଉ ବଳଭଦ୍ରଙ୍କ ତାଳ ଧ୍ୱଜ
ହ ତାଳ ଧ୍ୱଜର ଉଚ୍ଚତା ବି ସେଇ ପଇଁଚାଳିଶ ଫୁଟ ଅଟେ କିନ୍ତୁ କାଠ ଚଳିଶ ଫୁଟ। କିନ୍ତୁ କାଠ ଇଉଜ ହେଇଥାଏ ସାତଶହ ଏକତିରିଶ। ରାଇଟ୍।
ଚକ କେତେଟି ଥାଏ।
ଚକ ଚକ ବୋଧେ ତିରିଶ। ଚକ ବୋଧେ ତିରିଶ ଟି ଥାଏ।
ଚଉଦ ଟି ଥାଏ।
ଓ ଚଉଦଟା ଥାଏ ଆଚ୍ଛା ଆଚ୍ଛା ମୁଁ ଏତେ ଆଉ ବିଶେଷ ଭାବରେ ଜାଣିନି ତ ସେଥିପାଇଁ ମୁଁ ତମକୁ ପଚାରୁଛି।
ହଁ। ଆଉ ଲାଷ୍ଟ କୁ କହିଲ ସୁଭଦ୍ରାଙ୍କ ରଥ ଙ୍ଗ ନା?
ସେଇଟା ଅଛି ଚଉରାଳିଶ ଫୁଟ ଥାଏ। ଛଅ ଇଞ୍ଚ ଥାଏ ନା ଚଉରାଳିଶ ଫୁଟ ଛଅ ଇଞ୍ଚ।
ଆଛା ଚକ ସଂଖ୍ୟା?
ଚକ ସଂଖ୍ୟା ବାରଟି ଚକ ଥାଏ। ଠିକ କହିଲି ନା ହଁ ଆଉ ସେଥିରେ ସାତ ତା ସାତଶହ ଏଗାର ଖଣ୍ଡ କାଠ ବ୍ୟବହାର ହୋଇଥାଏ।
ତାଙ୍କ ରକ୍ଷକ କିଏ ଆଉ ସାରଥୀ କିଏ?
ତାର ସାରଥୀ ଅଛନ୍ତି ଅର୍ଜୁନ। ଆଉ ବାକି ରଥର ଦଉଡି ହଉଛି ସ୍ଵର୍ଣ୍ଣଚୂଡ।
ଆଛା।
ଆଉ ସେଥିରେ ଧ୍ୱଜପ ମୂର୍ତ୍ତି ଥାଆନ୍ତି ଜୟ ଦୁର୍ଗା।
ହଁ। ଆଉ ପ୍ରଥମେ କୋଉ ଆଛା ରଥଯାତ୍ରା ପୂର୍ବରୁ କଣ ହୁଏ?
ରଥଯାତ୍ରା ପୂର୍ବରୁ ପ୍ରଥମେ ସ୍ନାନ ବିଧିରେ ପ୍ରଭୁ ଜଗନ୍ନାଥ ସ୍ନାନ କରନ୍ତି। ତାପରେ ସେ ସ୍ନାନ କରି ସାରିଲା ପରେ? ଅଣସର ଘରେ ରୁହନ୍ତି। ଆଚ୍ଛା ଅଣସର ଘରେ କଣ ପାଇଁ ରୁହନ୍ତି?
କାହିଁକି ସେ ଯୋଉ ଶହେ ଆଠ କଳସ ପାଣିରେ ଗାଧେଇଥାନ୍ତି ସେଇଟା ତାଙ୍କ ଦେିହ ଖରାପ ହେଇଯାଇଥାଏ ତ ସେଇଟା ପନ୍ଦର ଦିନ ପାଇଁ ତାଙ୍କ ଦର୍ଶନ ଟା ବନ୍ଦ ରହିଥାଏ
ଆଛା ଆଛା ଆଉ ଗୋଟେ କଥା? ଯୋଉ ଦେବୀ ସୁଭଦ୍ରାଙ୍କର ଦର୍ପ ଦଳନ ରଥର ଯୋଉ କପଡା। କୋଉ କଲର ଥାଏ ଦେଖି କହିଲ?
ତାଙ୍କ କପଡାଙ୍କର ତ କଲର ଜାଣିନି କିନ୍ତୁ ରଥର ରଙ୍ଗ ନାଲି- ନାଲି ଆଉ କଳା ଥାଏ।
ହଁ ସେଠି ରଥର ରଙ୍ଗ ନୁହେଁ ତା ଦେ ଯେଉଁ କପଡ଼ା ବି ୟୁଜ୍ ହୋଇଇଥାଏ ସେଇଟା ବି ନାଲି ଆଉ କଳା ରଙ୍ଗର କପଡାରେ ଥାଏ ଆଉ ସେଇ ଯୋଉ ଦର ଅପଦଳନ ରଥ ତା ଦେହରେ କେଉଁ କେଉଁ ଦେବ ଆଉ ଦେବତାମାନେ ଥାଆନ୍ତି?
ସେଇଥିରେ ତ ମୁଁ ଜାଣି ନାହିଁ।
ତା ମୁଁ କହିଦଉଛି ଦର୍ପ ଦଳନରେ ବିମଳା ଥାନ୍ତି ମଙ୍ଗଳା ବିରାହୀ ଭଦ୍ରକାଳୀ ବନଦୁର୍ଗା। ଏଇ ସବୁ ଦେବୀ ମାନେ ରୁହନ୍ତି ତା ସହିତ ରାମଚଣ୍ଡୀ ମଧ୍ୟ ରୁହନ୍ତି। ଆଉ ଅଘରା ପାର୍ଶ୍ୱଵଦେବ ଦେବୀମାନେ ମଧ୍ୟ ସେଥିରେ ଥାନ୍ତି। ହ ବୁଝିପାଇଲ ଆଚ୍ଛା ସେମିତି କହିଲ ଦେଖି ତାଳ ଧ୍ୱଜରେ କିଏ ଥାଆନ୍ତି?
ଏଇଟା ବି ମୁଁ ଜାଣି ନାହିଁ।
ତାଳଧ୍ୱଜ ରଥରେ ମହାଦେବ ଥାଆନ୍ତି? ଆଉ ବାଇଶ ଭୋଜନ ନୃସିଂହ ଥାଆନ୍ତି। ତାପରେ ଲକ୍ଷ୍ମଣଙ୍କ ବହନ କରିଥିବା ଅଙ୍ଗଦ ଥାଆନ୍ତି। ନାଟାମ୍ବର ଥାଆନ୍ତି କାର୍ତ୍ତିକେଶ୍ୱର ଥାଆନ୍ତି। ଏଇ ସବୁ ଦେବାଦେବି
ଆଚ୍ଛା ମତେ କହିଲ ଲୋକେ କଣ ବିଶ୍ଵାସ ରଖିକି ରଥର ଦଉଡି ଟାଣିଥାନ୍ତି?
ରଥର ଦଉଡ଼ି ଟାଣିଥାନ୍ତି। ଯାହାବି ସେମାନେ ମନ ଭିତରେ ଭାବିକି ଠାକୁରଙ୍କୁ ଡାକନ୍ତି। ସେଇ ମନସ୍କାମନା ବୋଧେ ପୂର୍ଣ୍ଣ ହୋଇଥାଏ।
ଆଉ ତା ସାଙ୍ଗରେ ଜନ୍ମ ଜନ୍ମର ପାପ ବି ଆମର କ୍ଷୟତା ଆମକୁ ମୋକ୍ଷ ମିଳିଯାଇଥାଏ।
ଆଛା ଆଛା ପୁରୀ ଯେ ଆଉ ଗୋଟେ କଣ ଅଛି?
ଗୁଣ୍ଡିଚା ମନ୍ଦିର।
ସେଠି କଣ ହୁଏ?
ସେଠି ୟା ଠାକୁରଙ୍କ ଦିଅ ଖରାପରେ ସିଏ ତାଙ୍କ ମାଉସୀ ଘରୁକୁ ଯାଆନ୍ତି ଗୁଣ୍ଡିଚା ମନ୍ଦିର। କୁ ସେଠି ନଅ ଦିନ ରହିକି ଆସନ୍ତି।
ଆଚ୍ଛା ଗୁଣ୍ଡିଚା ମନ୍ଦିରରେ କଣ ଖାଆନ୍ତି? ପ୍ରସିଦ୍ଧ ମାଉସୀ ଘରର କଣ ଖାଆନ୍ତି?
ପାଣିନି।
ମାଉସୀ ଘର ପୋଡ଼ ପିଠା ଖାଆନ୍ତି।
ଆଛା।
ହୁଁ।
ଆଉ।
ଆଚ୍ଛା କହିଲ ଆମର ଯେମିତି ଆମେ କହିଲେ। ସେମିତି ଆମର ତାଳ ଧ୍ୱଜ ତ ଗଲା। ଆମର ଯୋଉଟା ଅଛି ନନ୍ଦିଘୋଷ। ସେଥିରେ କେଉଁ କପଡ଼ା ୟୁଜ୍ ହେଇଛି କୋଉ ରଙ୍ଗର?
ତାର ରଥ ନା ନାଲି ଆଉ ହଳଦିଆ। ହଳଦିଆ ରଙ୍ଗ ର କପ୍
ସେଥିରେ କୋଉ ଦେବାଦେବୀ ଅଛନ୍ତି?
ଏ ଗରୁଡ଼ ଆଉ ମୁଁ ଜାଣିିନି।
ମୁଁ ଜାଣିଛି କହିଦେଉଛି। ନନ୍ଦୀଘୋଷରେ ହରିହର ଥାଆନ୍ତି। ପଣ୍ଡୁ ନରସିଂହ, ଗିରିଧର। ଷଡ଼ଭୁଜ ଏଇ ସବୁ ଦେବାଦେବୀ ଥାଆନ୍ତି ସେଥିରେ।
ହଁ ହଁ, ଆଉ ରଥଯାତ୍ରାରେ କଣ କଣ ଭୋଗ ହୁଏ?
ରଥଯାତ୍ରାରେ ଭୋଗ ତ ମୁଁ ଭଲସେ ଜାଣିନି ଯାହା ଜାଣିଛି। ପିଠା ଘରିକି ମଧ୍ୟ ହୁଏ ପୋଡ଼ ପିଠା।
ତ ପିଠା। ହୁଏ ଯୋଉଟା କି ଗୁଣ୍ଡିଚା ଦେବୀ ନିଜେ କରନ୍ତି। ଆଉ ଅଧରପଣା ହୁଏ ଯୋଉଟା କି ର ଥରେ ଅ ଭୋଗ ଲାଗିଥାଏ କିନ୍ତୁ ସେଟା ଭକ୍ତଙ୍କୁ ଦିଆଯାଏ ନାହିଁ। ସେଟା ଭୂତ ପ୍ରେତଙ୍କୁ ଦିଆଯାଏ। ଥାଏ ଅ ଶରୀରଙ୍କୁ ଦିଆଯାଇଥାଏ।
ଆଚ୍ଛା।
ତବି ହୋଇଇଥାଏ।
ହୁଁ।
ଅଁ।
ହଉ ଆଉ।
ପା ଗୁଣ୍ଡିଚା ମାଉସ ର କାହାଣୀ ଜାଣିଛ?